କଣ କରୁଚ?
ବସିଚି ଆଉ, ତମେ କଣ କରୁଛ?
ଏଇ ଶୋଇଛି ଟିକେ ଆଉ।
ହୁଁ ହୁଁ ଖିଆପିଆ ସାରିଲାଣି?
ନା ମ ସରିନି କିଛି।
ଅ ହଁ ସରିନିି?
ନା।
ଓହ ସରିନି ତାହେଲେ ନା।
ହୁଁ ଆଉ।
କଣ କେମିତି ଭଲ ସବୁ ନା?
ହଁ ଏମିତି ଭଲ ସବୁ।
ହୁଁ ହୁଁ।
ଅଁ ଆଉ। ହଁ, କ ହ।
ଉଁ।
ଆଉ କଣ ସବୁ ରୋଷେଇ କଣ ସବୁ କୁଅ?
ହଁ।
କଁ ରୋଷେଇ?
କଣ?
କଣ ରୁଷେଇ?
ହଁ।
ଆଉ କେମିତି କଣ ସବୁ ତମର ବୁଲାବୁଲି ସିଷ୍ଟମ? ଆଉ କଣ ସବୁ କୁହ?
ହଁ ସବୁ ଏମିତି ସବୁ ବୁଲାବୁଲି ଚାଲିଚି।
ଆଉ ଫ୍ୟାମିଲିରେ ଅ ତମ ବାବା ବୋଉ ସବୁ କଣ କରୁଛନ୍ତି?
ହୁଁ ସେ ଏବେ ଗଲାଣି ଗାଁକୁ। ବୋଉ ବାପା ଯାଇଛନ୍ତି ଛାଡ଼ି। ଆଉ ଆମା ଯାଇଛନ୍ତି କୁଆଡ଼େ ତ? ପଢ଼ୁ ସ୍କୁଲୁ। ଆଉ ଏନ୍ତି ସବୁ ଆଉ।
ଆ ଉ ଆଉ କଣ ତମ ଆଡ଼େ କଣ ସବୁ ଆଉ?
ଆମ ଆଡ଼େ ସବୁ ଏନ୍ତି ସବୁ ଭଲ। ଆମ ଆଡ଼େ ସବୁ ଏନ୍ତି ଭଲ ଆଉ।
ଅ ଆଜି କଣ ସବୁ କରୁଛ ଆଜି ତମର?
ଆମର ଆଜି କଣ ସବୁ ରୋଷେଇ ବାସ ଚାଲିଛି ଅଁ କଟା କଟି।
ହୁଁ।
ଗୁଚ୍ଛା କଟା ସବୁ ଚାଲିଛି ଖା କରା ହବ ଏଇନେ ରୋଷେଇ ସବୁ ଭାତ ଡାଲି ଆଉଁ ତା ସାଙ୍ଗରେ ଆଳୁ ଭଜା।
ଉଁ ହୁଁ ହୁଁ ଆଉ ରଥଯାତ୍ରା ଯା ବୁଲି ଯିବନି?
ଆଁ?
ରଥଯାତ୍ରା ବୁଲି ଯିବନି?
ହଁ ଏଇଟା ଆମର ରଥ ଟାଣା ହଉଛି। ରଥ ଏଇଠି ଆମର ଏଇ ଆମର କାମାକ୍ଷା ରେ ଟାଣୁଛନ୍ତି ଆମ ଘର ଆଗରେ କିନା ଟାଣୁଛନ୍ତି। ଆମେ ଆ ଥର ଯାଇଥିଲୁ ରଥଯାତ୍ରା, ଆମ ଝିଅର ଗୋଟେ ଝିଅ ରଥରେ ନିର୍ବନ୍ଧ ହୁଏ। ଯାଇଥିଲୁ ତାଙ୍କ ବା ନିର୍ବନ୍ଧ ଖାଇ ଖୁଆକି ଆସିଲା ବେଳକୁ ସନ୍ଧ୍ୟା ହେତେବେଳକୁ ଟାଣୁଛନ୍ତୀ। ହେଟୁ ଉଁମ୍ ସନ୍ଧ୍ୟାରେ ତ ରଥ ଟାଣୁଛନ୍ତି ସେଥିରୁୁ ତ ଆମେ ଟାଣି ଦେଇକି ମୁଣ୍ଡରୁ ତ ପିଷ୍ଟୁ ସେ ମାଉସୀ ମା ମନ୍ଦିରରୁ ମନ୍ଦିରଠୁ ମାଉସି ମା ମନ୍ଦିରରେ ଯାଙ୍କେ ଟାଣିଦେଇକି ନେଇ ଗଲୁ ଠାକୁରଙ୍କୁ ଟିକେ ଛୁଇଁକିନା। ଆଉ ଆମ ଜୀବନରେ ତ ଯାଇ ପାରି ତ ପୁରୀରେ ଯାଇକି ହେଟୁ ଟାଣି ପାରିବୁନି। ଯୋଉଠି ଠାକୁର ମନ କଲେ ଠାକୁର ଆଉ କଣ। ଠାକୁର ସବୁଠି ଅଛନ୍ତି ଆମେ ମାନିଲେ ଦେବତା ନ ମାନିଲେ ପଥର।
ଅ।
ମାନିଲି ମଣିଲି ଦେବତା। ଭଗବାନ ଅଛନ୍ତି। ଆ ନ ମାନିବ ଯଦି କଣ କରିପାରିବା ଆମେ ଛୁ ପାରିବା।
ହଁ।
ଏମିତି ଆଉ।
ହୁଁ ହୁଁ।
ଆଉ ତ ସେମିତି ଆଉ କଣ।
ହୁଁ ହୁଁ।
ଆଉ ହୁଁ।
ଆଉ ଆଉ ତମର କଣ କହିଲ?
ଏମିତି ଆଉ କଣ କହ?
ହୁଁ ହୁଁ।
ହ।
ଆଉ ସବୁ ଆଉ ଯାହା ଆଉ ତାହେଲେ ଆଉ କଣ ଆଉ କିଛି ରୋଷେଇ ବି କରିବନି? ନୂଆରେ ଆଇଟମ୍ କିଛି କରିବନି?
ହୁଁ, ହଁ ଗଲାଣି ହଁ।
ଉଁ ହୁଁ। ନୂଆ ରୋଷେଇ କିଛି କରିବନି ଆଜି?
ଆଁ।
ଆଜି ନୂଆ ରୋଷେଇ କିଛି କରିବନି?
ହଁ ନୂଆ ରୋଷେଇ ଆଉ କଣ ଛତୁ ଟିକେ କରିବୁ ଆଉ ଏଇରା ଟିକେ କରିବୁ ଆଉ।
ଆମ୍ୱ।
ଆଉ ସବୁ ଦେହ ପାହା ସମସ୍ତଙ୍କର ଭଲ ଅଛି?
ହୁଁ, ସବୁ ଭଲ।
ଅ ହଁ। ଆଉ ତମେ ରଥଯାତ୍ରା ଦେଖି ଯିବନି ଏବର୍ଷ କୁଆଡେ।
ଯିବା ଦେଖିଆ ଜଗାର ଡୋରି ଫିଟିଲେ ଯିବୁ ଆଉ।
ଉଁ ହୁଁ।
ତମ ଆଡେ ଗଣେଶ ପୂଜା ହୋଉଚି?
ହୁଁ।
ଗଣେଶ ପୂଜା ହୋଉଛି ତମ ଆଡେ।
ହଁ ହୋଉଚି ଗଣେଶ‌ ପୂଜା ଆମର ଏଇଠି ହୋଉଚି ଗଣେଶ ପୂଜା। ଗଣେଶ ପୂଜା ହୋଉଚି ଯେ
ଆଉ ସରସ୍ଵତୀ ପୂଜା ହୋଉଚି?
ସରସ୍ଵତୀ ପୂଜା ହଉନି ଖାଲି ଗଣେଶ ପୂଜା ଟିକେ ହଉଚି। ଯଦି ପିଲାମାନେ ବେଶୀ ବ୍ୟାଚଲର୍ ପିଲାମାନେ ଆମ ଆଡ଼େ ଟିକେ ଖୁଦୁରୁକୁଣୀ ଇଆଡେ ହୁଏ ଖୁଦୁରୁକୁଣୀ। ଆମେ‌ ଖୁଦୁରୁକୁୁଣୀ କରୁଚୁ। ଆଉ ଗଣେଶ ପୂଜା ସେ ପିଲାମାନେ ତାଙ୍କର ଗଣେଶ ପୂଜା ଆମର ଖୁଦୁରୁକୁଣୀ। ଟିକେ ଆଉ ଏନ୍ତି ସବୁ ହୋଉଚି ଆଉ। ଖୁଦୁରୁକୁଣୀ ଗଣେଶ ପୂଜା ଆମର ଏଇଠି ଆଉ ତାପରେ ଆସୁଛି ଆମର ଆ କଣତ ହେଟା ଆମର ଜହ୍ନି ଓଷା ଏରା ସବୁ ଆଉ କରୁଚୁ। ଠାକୁରଙ୍କର କରିକି ତ ଯୋଉ
ହୁଁ। ହ୍ୟାଲୋ।
ହୁଁ। କହ?
ଆଉ କଣ ଆଉ ସବୁ?
ତମଆଡେ କଣ କଣ ସବୁ ପୂଜା ପାଠ କରୁଚ?
ହଁ ହଁ ନୋଉ ଭଲ।
ହୁଁ।
ଆମ ଆଡ଼େ ସେମିତି ଭଲ ସବୁ।
ହୁଁ ହୁଁ।
ଝିଅ ଇଅ ଅତି କମ୍।
ଓ ହଁ ହୁଁ।
ଆଉ କଣ ଆଉ କୁହ?
ହୁଁ ଆମେ ତ ଦ ଗଣେଶ ପୂଜା ଟିକେ ଦେଖି ଯାଇଥାନ୍ତୁ ଆଜି। ଇଚ୍ଛା ଅଛି ତ ଗଣେଶ ପୂଜା ଦେଖି ଯିବା ପାଇଁ ଯେ ଦେଖିଆ କଣ ଆଉ ଗଣେଷ୍ ପୂଜା ଆଁ ଆମର ଲକ୍ଷ୍ମୀ ପୂଜା ମୋ କାମାକ୍ଷାର ଲକ୍ଷ୍ମୀପୂଜା ସରି ଭୂ ଢେଙ୍କାନାଳର ବଢ଼ିଆ ହଉଛି ଲକ୍ଷ୍ମୀ ପୂଜା ଟିକେ ଦେଖି ଯିବାକୁ ବାହାରିଛନ୍ତି କି ଆଉ ହବ ଲକ୍ଷ୍ମୀ ପୂଜା ଟିକେ ଦେଖନ୍ତୁ। ଗଣେଶ ପୂଜା ଲକ୍ଷ୍ମୀ ପୂଜା
ହ୍ୟାଲୋ
ହୁଁ ହ୍ୟାଲୋ।
ନଅ
ମୁଁ କହିଲି ଗଣେଶ ପୂଜା ଲକ୍ଷ୍ମୀ ପୂଜା ସବୁ ଦେଖି ଯାଉ ଆଉ। ହଁ ମୁଁ ପଳିଆଇଛି ତୋ ବାଟ ଦେଖି କି ତୁ ଯାଆ। ଏଇଟା ନନ୍ଦ ବାବୁ କଥା ଓହୋ ଗଛରୁ ମୁଁ ଦେଲି। ଆଉ ତାହେଲେ ଏମିତି ଆଉ। ହୁଁ ସବୁ ପୂଜା ପାଠ ଏମିତି ହଉଛି ତ ବୁଲି ବୁଲା ଯାଇକି ବୁଲି ବୁଲା ଦେଇକି ଆସୁଚି। ଆଉ ତମେ କୁଆଡ଼େ ସବୁ ବୁଲି ଯାଇନ ନାଁ।
ହଁ ମୁଁ କୋଉ ଗାଁ ଯାଇଚୁ ଆଉ
ଓ ହଁ କଣ?
ଯିବୁ ବୁଲି ଆଉ ଯାଇଥିଲୁ ଏବେ ଯେ ଯିବୁ ପୁଣି ଆଉ ହଁ।
ବୁଲିବ ହଁ। ବୁଲାବୁଲି କରିବ ଟିକେ ଆଉ କଣ କରିବ ଆଉ।
ଓହୋ
ହୁଏ ଆଉ କଣଟା?
ଏବେ ଆଉ କଣ ଆଉ।?
କଣ
ଏବେ ଆଉ କଣ?
ହୁଁ ଆମର ତ ଭାବିଥିଲୁ କୁଆଡ଼େ ବୁଲିଯିବୁ ରଜକୁ ଯାଇଥିଲୁ ବୁଲି ମାମୁଁ ଘର। ସେଲିବ୍ରେଟ କଲୁ ରଜ ସିଆଡେ। ଆଉ ରଜ ମାମୁଁଘର ଗାଁରେ ପାଳିଲୁ ଯେ ରହିଲୁ ଦି ଦିନି ତାପରେ ତିନି ଚାରି ଦିନି ମାନେ ମୁଁ ରହିଲି ତାପରେ ସେଠୁ ଆସିଲୁ ବୁଲାବୁଲି କରିକି ରଜ ମାନେ ପୁରା ବଢ଼ିଆ କରିଚନ୍ତି। ଯୋଉ ଦୋଳି ବାପରେ ବାପ୍ ଏତେ ସେ ପର୍ଯ୍ୟନ୍ତ ଦୋଳି ଝୁଲା ହେଇଛି। ଖୋଲା ହେଇନି ଦୋଳି ଆଉ ରଜରେ ଖାଇବାକୁ ତ ଦି ଦିନି ଯାକ ସଂକ୍ରାନ୍ତି ଦିନ ଖାଇବାକୁ ଦଉଚନ୍ତି। ଯଦି କହିବ ମାନେ ସବୁଆଡ଼େ ଖାଇବାକୁ ଦଉଚନ୍ତି। ଆଉ ଭଲ ଖେଳ ହଉଛି। ଛୋଟ ଛୋଟ ପିଲାଙ୍କର ଖେଳ ଝିଅ ପିଲାମାନଙ୍କର ଖେଳ ସବୁ ହଉଛି। ଆଁ ଚି ଆଉ ଗାଁରୁ ଆସିଥିଲେ। ଆଉ ଗୋଟେ ହଉଛି ମ୍ୟୁଜିକ୍ ଚେୟାର୍ ଡ୍ୟାନ୍ସ କି ମିଶିଙ୍ଗ ମିଶିଙ୍ଗ ଗୀତ ହଉଛି। ଆଉ ସେକାନ୍ଦଣା ଭଲ ଶିଖିଛି, କାନ୍ଦଣା ଗାଇବ। ସବୁ କାନ୍ଦଣା ଆଉ ଭଲ ଗୀତ ଯେ ହୁଳହୁଳି କିଏ ଦେଇପାରୁଛନ୍ତି ଅଧିକା ସମୟ ଯିଏ ଯଉଥିରେ ଫାଷ୍ଟ ହେଲା, ମୋ ମାଉସୀ ଆଉ ଝିଅ ଦି ଜଣ ଫାଷ୍ଟ ହେଇ ସେକେଣ୍ଡ ହେଇଛନ୍ତି ଫାଷ୍ଟ ମୋ ମାଉସୀ ହେଲା ହୁଳୁ ହୁଳି ରେ ଆଉ ବଲ ବାସ୍କେଟରେ ବାଲ ସେକେଣ୍ଡ ହେଲା ନା, ସିଏ ମୋ ଭଉଣୀ ଆଉ ସଉକଟିେ ଛିଆଲା ଫାଷ୍ଟରେ ସେ ତାର ମ୍ୟୁଜିକ କଉଠୁ ଗୋଟେ ପାଇଥିଲା। ବଲ୍ ବାଟି ଖେଳୁଛନ୍ତି, ଚାମଚ ବାଟି ହଁଏମିତି ସବୁ ଖେଳ ସବୁ ହଉଛି ଆଉ। ଚାମଚ ବାଟି, ସବୁ ଯେତିକି ଖେଳ ଉପରେ ବହୁତ ଖେଳ କରୁଛନ୍ତି।
ଓ ହୋ। ତାର।
ହଁ ଆଉ ସବୁ ଭଲ। ଖେଳ କଣ ଯେ ଯାହା ସବୁ କରୁଛନ୍ତି ବଢିଆରେ କରୁଛନ୍ତି।
ହୁଁ-ହୁଁ।
ଆଉ କଣ ସବୁ।
ଆଉ କଣ।
ବଲ୍ ବାଟି ଖେଳ।
ଯୋଉ କଣ ରଜକୁ ଡ୍ରେସ ଫ୍ରେସ୍ କରିଥିଲ।
ହୁଁ।
ଯେଉଁ ସବୁ ଡ୍ରେସ ହେଇଥିଲା।
ଆଁ ରଜକୁ ଗୁଡ଼େହେଇଥିଲା ମୋର ନୂଆ ଡ୍ରେସ୍ ଭଲ ହେଇଗଲା। ଆଉ।
ହଉ।
ଆଉ। ଆଜିକାଲି ଆଉ ଖେଳ ମାନ ପୁରା ବଢିଆରେ କରୁଛନ୍ତି ନୂଆ ଡ୍ରେସ୍ ସବୁ ସବୁ ଦେଇକି ପିନ୍ଧିଲେ। ସଜ ବାଜ ହେଇକି ପୁରା ରଜ ମହୋତ୍ସବକୁ ଚାଲିଲୁ ମେଲୋଡି ହେଇଥିଲା ମେଲୋଡି ଦେଖଲୁ ହିରୋ ହିରୋଇନ୍ ସେଲିବ୍ରିିଟ୍ ସବୁ ଆଇଥିଲେ। ଆଉ ବୁଲିଲୁ ରଜରେ ସବୁଆଡେ ସବୁ ବନ୍ଧୁବାନ୍ଧବ କେତେ ଆଇଥିଲେ। ବନ୍ଧୁବାନ୍ଧବ। ସବୁ ଘେରା ସବୁଆଡୁ ସବୁଆଡୁ ବନ୍ଧୁବାନ୍ଧବ ଆଇଥିଲେ ସବୁ ଆଇକି ହୋରା କଲେ ଆଉ।
ହୁଁ ହୁଁ।
ମାଉସୀ ମେମାମୁଁ। ସମ କେତେ ଲୋକ ଫୁଲ ସବୁଆଡୁ ସବୁଆଡୁ ବନ୍ଧୁ ବାନ୍ଧବ ଦେଖାହେଲା ସମସ୍ତେ ମଜା ମସ୍ତ। କିଏ ଆଇସ୍କ୍ରିମ ଖାଇଲା କିଏ ଗୁପଚୁପୁ। ଆଉ ସବ। ପୁରା ବଢିଆରେ ମଉଜ ମସ୍ଲିସ୍ କରି ପୁରା।
ରଜ ଖରା ତ ହଉନି ସିଆଡେ ପୁରା ଛାଇ ଦିନ ବେଳେ ହଉଛି ରାତିରେ ହଉନି। ଆଉ ଦିନ ବେଳେ ତ ପୁଣି ରଜ ରାତି ହୁଏ ରଜ ଥରେ ଦିନରେ ଆମର ହଉଛି ରାତିରେ ହଉନି କାହିଁକନା ଉ ଜଙ୍ଗଲ ଏରିଆ। କରୁନାହାନ୍ତି ଦି ରାତିରେ ଛୋଟ ଛୁଆ। ମାନେ ଗୋଟେ କୁଆଡେ କଣ କିଛି ହବ। କରୁନାହାନ୍ତି ଦିନରେ କରୁଚନ୍ତି ରଜ ଟା ମେଲୋଡି଼ ଫେଲୋଡି଼ କରୁଚନ୍ତି ସବୁ କରୁଚନ୍ତି। ଖାଇବାକୁ ଦଉଛନ୍ତି ମେଲୋଡ଼ି କରୁଛନ୍ତି ଆଉ ସବୁ ପ୍ରକାର ଯାହା ସବୁ ଯେତିକି ଜିନିଷ ପାରୁଚନ୍ତି କରୁଚନ୍ତି। ଭଲ ସଜଉଜନ୍ତି ବି ଦୋଳି ନଈରେ ଦୋଳି ବା ଦୋଳି ହେଇଥିଲା ନଈରେ ଦୋଳି ଦି ତିନିଟା ଦୋଳି କରିଥିଲା ନଈରେ ଖାଲି। ଆଉ ପାଣି ଭିତରେ ପାଣି ଭିତରେ ଯୋଉ ସବୁ ନିଉଜ୍ ଚାନେଲ୍ ମାନେ ସବୁ ଆସିଥିଲେ ସବୁ ନିଉଜ୍ ଆଇ ଥିଲେ। କଥା ସବୁ ବାଇଟ୍ ଦେଲେ ସମସ୍ତେ ସମସ୍ତଙ୍କର ଆଉ ସବୁ ରଜ ତ ଭଲ କରିଥିଲେ ଆରଥର ତ ଆହୁରି ଭଲ ହବ। ପାଣି ସ୍ପ୍ରେ, ଫ୍ରେ କରିିକି ନା ପାଣି ସ୍ପ୍ରେ କରିକିନା ଭଲରେ କରିବେ ଆଉ ତ ସବୁ